ହ୍ୟାଲୋ
ହ୍ୟାଲୋ ହ୍ୟାଲୋ ହୁଁ
ହଁ ଭାଇ ନମସ୍କାର
ହଁ ତନେ ଆରାଇଛୁ ନମସ୍କାର, ଆଉ ଆଜି- ଆଜି କଣ ଖିଆପିଆ କଣ ଆଜି ହେଇଚି?
ହେ ବର୍ତ୍ତମାନ ତ ମୁଁ ଖାଇଥିଲି ପରଟା ଆଉ ଆଳୁ ଭଜା- ଆଉ ସ ଆଉ ତାପରେ ଖରା ବେଳେ ତ ଆଜି ଜାଣିଥିବେ ବର୍ଷା ହଉଥିଲା- ତ ମାଛ ଆଜି ଆମେ ବୁଲିକି ସବୁ ଧରୁଥିଲୁ ବିଲରେ- ତ ଆଜି ମାଗୁର ମାଛ ଝୋଳ ହେଇଥିଲା, ଆଉ ବାକି ସକାଳେ ତ ମୁଁ ଖାଇଥିଲି ଏଇ ଚା ମୁଡି ଆଉ ଆପଣ କଣ ଖାଇଥିଲେ ଆଜି?
ମୋର ତ ପ୍ରାୟ ଆଜି ସକାଳେ ଉଠିଲି ସକାଳେ ଉଠିବା ପରେ ଆମ ଘରେ ଥିଲା ଉପମା ଆଉ ତକାରୀ ଆଉ ତାପରେ ଟିକେ ପିଆଜ ବି ପକେଇ ଦେଲି ପିଆଜ ପକେଇବା ପରେ ପରେ ଟିକେ ମିକ୍ସଚର ପକେଇ ତାକୁ ଚାମୁଚରେ ଗୋଳେଇ ମଧ୍ୟ ବହୁତ ଭଲ ଭାବରେ ଖାଇଲି ଖାଇ ସାରିବା ପରେ- ତା ପରେ ଆମର ଯେମିତି କି ମୋ ବୋଉ ତାପରେ ପରେ ଚୁଡା ଚକଡିକି ଖାଉଥିଲେ- ତା ଦିହେରେ ବି ସେ ମତେ ଦି ଗୁଣ୍ଡା ଖୋଇଦେଲେ- ଖୋଇବା ପରେ ପରେ ଆମେ ଆଜି ଘର ପାଖର ଭାଇ ମାନ ଆଉ ମୋର ସାଙ୍ଗ- ସାଙ୍ଗ ମାନେ ମିଳିମିଶିକି ନଈକି ଗାଧେଇବାକୁ ଗଲୁ, ନଈରେ ଗାଧେଇବା- ସମୟରେ ମୋର ଯିଏ ଗୋଟେ ସୁରତରୁ ଭାଇ ଆସିଥିଲେ ତାଙ୍କର ଆଉ ଗୋଟେ ମୋର- ସାଙ୍ଗର ବହୁ ମାତ୍ରାରେ ଝଗଡ଼ା ବି ମଧ୍ୟ ହେଲା, ଝଗଡ଼ା ହେବା ପରେ- ପରେ ସିଏ ତାଙ୍କ ଗଞ୍ଜି ଟାକୁ ବୋହୁତ ଦୂରକୁ ଫୋପାଡି ଦେଲେ ଫୋପାଡିବା ଦ୍ଵାରା ତା ତ ଗଞ୍ଜିଟି ଯାଇକି କରେ -କରେ- କରେ- କରେ ଗୋଟେ ଜେଗାରେ କୋଉଠି ଲାଖି ଯାଇଥିଲା ଲାଖିବା ପରେ ମୁଁ ତ ତାଙ୍କ ଭଞ୍ଜିଟିକୁ ପାଇକି ତାଙ୍କୁ ଆଣିକି ଦେଇଥିଲି। ଆଉ ଏଇ ସବୁ ଜିନିଷ ଆଉ ଆପଣଙ୍କର ଆଜ ମଧ୍ୟାହ୍ନ ଭୋଜନରେ ସବୁ ଏଇ ସବୁ ଖିଆ ହେଇଥିଲା, ସକାଳ ଭୋଜନରେ କଣ କଣ ଖିଆ ହେଇଥିଲା।
ସକାଳେ ତ ମୁଁ ଆଜି ଖାଇଥିଲି ଚା, ମୁଢି। ଚା ମୁଡି ଖାଇସାରିଲା ପରେ ଗୋଟେ ମୋର ଭାଇ ଅଛନ୍ତି ତାଙ୍କ ନାଁ ହୋଉଛି ଜଗନ ରାଉତ୍ ଯିଏକି ମତେ ଡାକିଲେ ଆସ ଯିବା ମାଛ ଧରିବାକୁ। ଏବେ ବି ସେମାନେ ସିମାନେ ମୋ ପାଖରେ ବସିଛନ୍ତି। ତ ମତେ ଯେତେ ଡା ଡାକିଲେ ମାଛ ଧରିଆ ତ ମୁଁ ତାଙ୍କ ସହିତ ଗଲି। ତାଙ୍କ ସହିତ ଯେମିତି ଗଲି ମତେ ପାଣି ଭିତରେ ସିଏ ପୁରେଇ ଦେଲେ ନେଇକି ଶନି ପାଖରେ। ତ ପୁରରେଇ ଦେଲା ପରେ। ମୁଁ ତାଙ୍କ ସହିତ ମିଶିକି ମାଛ ଧରିବାକୁ ଗଲି ତ ସିଏ ଦଉଡିକିନି ପଳେଇଲେ ବିଲୁ ଆଡକୁ। ମୁଁ ସେମିତି ପାଣି ମଝିରେ ଠିଆ ହେଇଥାଏ। ତ ମୁଁ ଯେତେବେଳେ ବାହାରିକି ଆସିଲି। ସେଠୁ ମତେ କହିଲେ କି ହଉ ତୁ ପଳା ମୁଁ ଯିବି ଟିକେ ପରେ। ତ ମୁଁ ଆସି ଏମିତି ଘରେ ଶୋଇବାକୁ ଯାଉଛି ତ ମୁଁ ଦେଖିଲି ମୋ ଗୋଡରେ ଗୋଟେ ଜୋକ ଲାଗି ଯାଇଛି। ଯିଏ କିି ମାନେ ରକ୍ତ ପିଇ ପିଇ ମାନେ ପୁରା ମୋଟା ହେଇସାରିଲାଣି। ତ ମୁଁ ତାକୁ ଯେତେ ବି ଚେଷ୍ଟା କଲି ଡାଙ୍ଗରେ କାଢିବାକୁ ତ ସେ କାଢି ହେଲାନି। ତାପରେ ମୋର ଗୋଟେ ଭଣ ଯା ସେଠି କଥା ହୋଉଥିଲା ତା ସାଙ୍ଗ ସାଙ୍ଗରେ ତ ସିଏ ମତେ କହିଲା କି ଆଉ ମାମୁଁ ତମ ଗୋଡଟା ଦେଖା ମୁଁ କାଢି ଦୋଉଛି। ତ ସିଏ ବି ଏମିତି ହାତରେ ବୋହୁତ୍ ଥର କାଢିବାକୁ ଚେଷ୍ଟା କଲା ସେ ଜମା ବି ଯାଉନଥାଏ। ପୁରା ଏମିତି ଦିକ ର ସି ମାନେ ଅଲଗା ପ୍ରକାର ଗୋଟେ ଯୋକଟା ଥିଲା ଯିଏ କି ମାନେ ଦିକର ଲାଗି ଯାଉଥିଲା। ଶେକର କାଲା ଳୁ ସେକେରେ ଲାଗି ଯାଉଥିଲା, ଶେକର କଲାଳୁ ଏକେରେ ଲାଗି ଯାଉଥିଲା ତ ଏମିତି ପାଞ୍ଚ ମିନି ପାଖାପାଖି ସେମିତି ମାନେ ଟାଣା ଟାଣି ରେ ବି ସେମାନେେ ପିଉଥାଏ ରକ୍ତ। ତାପରେ ଯେତେବେଳେ ତାକୁ କାଢି ଦେଲି। ତାପରେ ସେଏ ମୋ ଆଙ୍ଗୁଠିରେ ଏକ କ୍ଷୁବ୍ଧ କଣା ଟିକେ କରିଦେଇଥିଲା। ଯାହା ଫଳରେ କି ମୋର ବୋହୁତୁ ବ୍ଲଡ୍ ବାହାରି ଥିଲା ଆ ତ ମୁଁ ତାପରେ ଯୋଉ ଫେଟଲ ଲଗେଇ ଟିକେ ମାନେ ଜାଗା ଟାକୁ ସଫା ସୁତୁରା ରଖିଲି। ତାପରେ କିଛି ସମୟ ପରେ ମୁଁ ଗାଧେଇଲି ଗାଧେଇ ଖିଆ ପିଆ ସବୁ ଏମିତି କଲି ଆଉ।
ଓହ ମୁଁ ବି ପ୍ରାୟତଃ ଏସବୁ ଜିନିଷ ଜାଣି ଯେପରିକି ଆମ ଗାଁ ରେ ବି ପିଲାମାନେ ସବୁ ମାଛ ଧରୁଚନ୍ତି। ଆଉ ବୋହୁ ମାତ୍ରରେ ପକ୍ଷୀ ମାଛ ବି ଆଇଚନ୍ତି, ଯେମିତି ବାଳିଆ ଆ ଏ କରରାଣ୍ଡି ହଉ ଶେରଣା ହଉ। ଏ ସବୁ ଭୋହୁ ମାତ୍ରାରେ ଲୋକ ଧରୁଚନ୍ତି ଆମ ପୋଲ ଉପରେ। ଧରିବା ମାତ୍ରାକେ ଯୋଉ ଲୁକମାନେ ଜାଲ ପକାଇ ତଳକୁ ଯାଉଛନ୍ତି ତାଙ୍କ ଦେହରେ ବହୁ ମାତ୍ରାରେ ଜୋକ ଲାଗୁଚନ୍ତି। ଜୋକ ଟା ଦେହେରେ ଲାଗିବ ମାନେ ସେ ପ୍ରାୟତ ଅ ଲୋକଙ୍କୁ ଯେ ଯଦି ଗୋଟେ ଜଣଙ୍କ ଦେହରେ ଆଠ ରୁ ଦଶଟି ଯୋକ ଲାଗିଯିବ। ପ୍ରାୟତ ଗୋଟେ ଲୋକ ମରିଯିବାର ବି ସମ୍ଭାବନା ଅଛି। ସେମିତି ମୁଁ ବହୁତ୍ ପାଖାପାଖି ଗୋଟେ ଦୂର ଯେଗା ଯାଇଥିଲି ଦେଖିଛି। ସେଠାକାରେ ଗୋଟେ ଲୋକ ଏଇ ଜୋ କୋ ବୋହୁତ ଜୋରେ ଲାଗି ଯାଇଥିଲେ ତାଙ୍କ ଦେହରେ ସେ ମୃତ୍ୟୁବରଣ କରିଥିଲେ। ଆଉ ଏଇ ସବୁ ଜିନିଷ ମୁଁ ଦେଖିଛି। ଆଉ ମୋର ତ ଆଜି ରାତ୍ରି ଭୋଜନ ଯେପରିକି ଆମ ଘରେ ଟିକେ ଛଣା ହେଇଥିଲା ହଁ କଳା ହେଇଥିଲା ଆଳୁ ଚପ ଆଉ ପାମ୍ପଡ଼ ସିରାମ ପାମ୍ପଡ଼ ଆଉ ଏଇ ସବୁ ଜିନିଷ ହେବା ପରେ ଆମ ଘରେ ଟିକେ ପୁରୀ ଖାଇବା ପାଇଁ ଏତେ ଭଲ ପାନ୍ତିନି ଯେହେତୁ ଆଜି ବର୍ଷା ପାଗ ସେଥିଲାଗି ରୁଟି ସହିତ ପନିର୍ ତରକାରୀ ହେଇଥିଲା। ଆଉ ଏସବୁ ଜିନିଷ ଯେମିତି ଆମ ଘର ଲୋକ ସବୁ ଖାଇସାରିଲେ ଏବେ ତ ପ୍ରାୟ ଆମର ଯେ ହେତୁ ବଡ ଘର ସେଥିଲାଗି ଏତେ ପର୍ଯ୍ୟନ୍ତ ଆମ ଘରେ ଖିଆଖିଇ କିଛି ହେଇନି। ପାଖାପାଖି ହେଇ ସାରିଲାଣି ମତେ ଘର ଲୋକ ବି ମତେ ଡାକୁଥିଲେ। ମୁଁ ଯାଇନି ଦେଖିବା ମୁଁ ଗଲା ପରେ ସେ କେମିତି କଣ ରୁଟି କିି ଆଉ ପନିର୍ ତରକାରୀ ହୋଇଛି। ଗଲେ ଦେଖିବି ଆଉ ଆଉ ଆପଣ ଚିକେନ୍ ତ ପ୍ରାୟତଃ ଆମ ଘରେ ଯେତେବେଳେ ହୁଏ। ବହୁତ୍ ଭଲ ରନ୍ଧା ହୁଏ ଅରୁଆ ଭାତ କୁ ଚିକେନ୍ କଷା ବହୁତ୍ ଭଲ ଲାଗେ। ଆପଣଙ୍କ ଘରେ କେମତି କଣ ଅରୁଆ ଭାତ ଆଉ ଚିକେନ୍ ହୁଏ ସବୁ ବିଷୟରେ ଟିକେ ଭଲ କି ଚିକେନ୍ ର ହଁ କେମିତି ବୋ ଚିକେନ୍ ତରକାରୀ ହୁଏ ତାର ପ୍ରଣାଳୀ ଟା ଟିକେ କହିବେ?
ଆଜ୍ଞା। ଦେଖନ୍ତୁ ଆମର ତ ଯେତେବେଳେ ଅରୁଆ ଆଉ କୁକୁଡା ତରକାରୀ ହୁଏ ତ ସେତେବେଳେ ଆମର ମାନେ ଯୋଉ ଚାଉଳ ଟା ହୁଏ ଅରୁଆ ଚାଉଳ ତ ମାନେ ସେ ଟିକେ ମାନେ ଘରେ ଟିକେ ବ୍ରାଣ୍ଡେଡ୍ରେ ୟୁଜ୍ କରନ୍ତି ଯେମିତିକି ଆମର ସେଟା କାଶ୍ମୀର୍ କେଶର ଚାଉଳ ଆପଣ ଜାଣିଥିବେ? ତ ସେଇ ବ୍ରାଣ୍ଡ ର ଚାଉଳ ଆମର ଇଏ ମାନେ ଭାତ ରନ୍ଧା ହୁଏ। ତାପରେ ଆମର ଯୋଉ ଚିକେନ୍ ଆସେ ତ ଆମର ଘରେ କେହି ବୟିଲର ଖାଇବାକୁ ପସନ୍ଦ କରନ୍ତିନି। ସେଥିଲାଗି ଆମର ଆସେ ମାନେ ଜାଣିଥିବେ ଆମର କଡକନାଥ୍ କୁକୁଡା
ଆଉ ଦେଶୀ କୁକୁଡା ଆଉ ଅଷ୍ଟ୍ରେଲିଆ କୁକୁଡା ଏମିତି ସବୁ ମାନେ ସବୁ ଦେଶୀର ଭେରାଇଟି ରେ ନେଇକି ଆମର ସବୁ କୁକୁଡା ଆସେ ବ୍ରଏଲର ଆମ ଘରେ କେହି ଖାଆନ୍ତିନି ବୁଝୁଛନ୍ତି। ତ ଏମିତି ସବୁ ଦେଶୀ ଚିକେନ୍ ଆସେ। ତ ତାକୁ ମାନେ ବାପା ବହୁତ୍ ମାନେ ସୁନ୍ଦର ଭାବେ ରାନ୍ଧି ଦିଅନ୍ତି। ମାନେ ମଟନ୍ ଠାରୁ ବି ସେମାନେ ଆହୁରି ଟେଷ୍ଟ୍ ଭଲ ଲାଗେ ଚିକେନ୍ ଟା ବୁଝୁଛନ୍ତି ସେମିତି ବାପା ବାପାଙ୍କର ରୋଷେଇରେ ମାନେ ଗୋଟେ ଯାଦୁ ଥାଏ। ତ ସେ ଯେମିତି ନାହିଁ ସେମିତି ରାନ୍ଧିବେ ତର୍ ତରେ ରାନ୍ଧନ୍ତୁ କିମ୍ବା ମାନେ ଡେରି କରି ରାନ୍ଧନ୍ତୁ। ତାଙ୍କର ହାତ ରନ୍ଧା ଯାହାବି ରାନ୍ଧିବେ ମାନେ ତା ମତେ ବହୁତ୍ ଭଲ ଲାଗେ। ବାପାଙ୍କ ପରେ ମାନେ ବାପାଙ୍କ ହାତ ରନ୍ଧା ମତେ ଲାଗେ ହୋ ଟେଲ୍ କୁୁ ବି ମାନେ କାଟିଦବ ବେଳେ ବେଳେ କାହିଁକି ନା ବାପା ଏମିତି ରାନ୍ଧନ୍ତି ହଁ।
ମୁଁ ବି ପ୍ରାୟତଃ ଦୁଇରୁ ତିନି ଥର ଖାସି ମାଂସ ଝୋଳ ଯେପରି ଖାସି ମାଂସ କଷା ହେଉ କି ଖାସି ମାଂସର ତରକାରୀ ହଉ ମୁଁ ବି ବହୁତ୍ ଥର ଖାଇଛି। ଯେପରିକି ଆପଣ କହିଲେ କି ଆପଣଙ୍କ ଘରେ ବହୁତ୍ ଭଲ ଚାଉଳର ଅରୁଆ ଭାତ ହୁଏ। ସେ ଅରୁୁଆ ଭାତର ପାଖାପାଖି ଗୋଟେ କେଜି ର ଦାମ୍ ହଉଛି ଶହେରୁୁ ଶହେ କୋଡିଏ ଟଙ୍କା ରହିଥାଏ ମୁଁ ବି ସେଇ ଭାତ ଖାଇବାକୁ ବହୁତ୍ ପସନ୍ଦ କରେ। ହ ଆମର ତ ପ୍ରାୟ ଯେପରିକି କପାସ ଟିକିରି ହେଉ କି ଆମର କୋଲସାଇ ହେଉ ସବୁ ଏରିଆରୁ ସେ ଚାଉଳ ବହୁ ମାତ୍ରାରେ ସେଠି ଉତ୍ପନ୍ନ କରନ୍ତି ଯେମିତି ତାଙ୍କ ଚାଷ ଜମିରେ ପାହାଡିଆ ଅଞ୍ଚଳରେ ଏଇ ସବୁ ଧାନ ତାର ବହୁତ ଭଲ ବାଗରେ ହୁଏ ଯେପରି ଯୋଉନ ବାବା ଚାଉଳ ହେଉ କି ବାସୁମତୀ ଚାଉଳ ହେଉ ତାଙ୍କ ଏରିଆ ଜମିରେ ବହୁତ ଭଲ ହୁଏ ସେଥିଲାଗି ସେକ ସେପଟ ପଟେ ମୋର ଗୋଟେ ମାଉସୀ ଘର ଅଛି ସେ ପ୍ରାୟତଃ ବର୍ଷ ଶେଷରେ ପ୍ରାୟତଃ ଗୋଟିଏ ବସ୍ତା ଆମ ଘର ଲାଗି ପଠାନ୍ତି। ପ୍ରାୟତଃ ସେଇ ଆମର ଘରେ ଯେତେବେଳେ ଖାସି ମାଂସ ଝୋଳ ହେଉ କି କଡକ ନାଥ କୁକୁଡା ହେଉ କି ଯେ କୌଣସି କୁକୁଡାର ତରକାରୀ ହେଉ କି କଷା ହେଉ ସବୁବେଳେ ଅରୁଆ ଭାତଟେ ହବ ପାମ୍ପଡ ହେବ। ଆଉ ଚିକେନ ଟେ ବି ହବ ଏଇ ସବୁ ଜିନିଷ ହେଲା ପରେ ଯାଇଁ ଆମ ଘର ଲୋକ ଖାଦ୍ୟ ପ ପାଖେରେ ବସନ୍ତି ପ୍ରାୟତଃ ମୁଁ ଆମ ଘର ପାଖରୁ ବଡ କଦଳୀ ପତ୍ର ବି ମଧ୍ୟ କା ଟିକି ନେଇଯାଏ ପାଖାପାଖି ଆମ ଘରେ ଆମେ ଭାଇ ଭଉଣୀ ରହୁ ପାଞ୍ଚ ଜଣ ଗୋଟିଏ ପତରରେ ବସି ଯାଉ। ସବୁ ଚିକେନ କଷାକୁ ଭାତ ଭାତ ଉପରେ ଚିକେନ କଷା ସବୁ ଗଦା ହୋଇଯାଏ ଚାରିିକରେ ସମସ୍ତେ ବସି ଖାଆନ୍ତି। ଆପଣଙ୍କର ଏରିଆରେ କେମିତି କଣ ଖାଆନ୍ତି ସବୁ ଏ ସବୁ ଚିକେନ ପ ପ ପତ୍ର ଉପକାରୀ
ଦେଖନ୍ତୁ ଆମର ତ ବି ଆପଣ ଯେମିତି କହିଲେ କି ଆପଣ ସମସ୍ତେ ଭାଇ ଭଉଣୀ ମାନେ ମିଶିକି ଗୋ ପତରରେ ବସିଖାଆନ୍ତି ତ ଆମ ଆଡେ ଅବିକଳ ସେମିତି ହିଁ କରନ୍ତି ଆମର ସବୁ ଯେତିକି ଭାଇ ଭଉଣୀ ଅ ଅଛନ୍ତି ତ ଆମେ ସମେସ୍ତେ ପ୍ରଥମେ ତ ଚାନ୍ଦା ଆଦାୟ କରିଦଉ। ତ ଜଣକା ଲେଖା ଆମର ପ୍ରାୟତଃ ସବୁବେଳେ ଶହେ ଲେଖା ହୁଏ। ତ ସମସ୍ତେ ଶହେ ଲେଖା ଦିଅନ୍ତି। ଶହେ ଲେଖା ଦେଲା ପରେ ଆମେ ଦି ଭାଇ ମିଶିକି ଯିବୁ ଚିକେନ ଆଉ ସଉଦା ଫଉଦା ସବୁ ଆଣିବୁ। ଆଣିଲା ପରେ ଟିକେ ଏ ଗପ ସପ ମାରିବୁ ଆସି ଘରେ। ତ କିସ୍ ସମୟ ମାନେ ବିଶ୍ରାମ ନେଲା ପରେ ଆମେ ଯିବୁ ଚୁଲି ପାଖୁକୁ। ଚୁଲି ଲଗେଇବୁ। ତ ଆମର ଜଣେ ବଡ ବୋଉ ଅଛନି ସିଏ ଭାତ ବସେଇ ଦେବେ ପ୍ରଥମ। ତ ସିଏ ଭାତ ବସେଇ ସାରିଲା ପରେ ଆମେ ସବୁ ଏମିତି ପିଆଜ କାଟୁଥୁବୁ ଅଦା ଛଡଉଥୁବୁ ରସୁଣ ଛଡଉଥୁବୁ। ତ ତାପରେ ଏମିତି ପିଆଜ, ରସୁଣ ଛଡା ଛଡି ପରେ ତ ଆଉ ସମେସ୍ତେ ମୋର ଗୋଟେ ଭଉଣୀ ଅଛି ସିଏ ଗ୍ରାଇଣ୍ଡିଙ୍ଗ ପାଇଁ ନେଇଯିବ ତ ସିଏ ମସଲା କୁ ବାଟିକି ଆଣିବ ମସଲା କୁ ସିଏ ବାଟିକି ଆଣିଲେ ହୁଁ ଆଣିିକି ଗୋଟେ ଥାଳିଆରେ ଥୋଇବ ତାପରେ ଆମେ ସିଏ ସବୁ ମିଶିକି ଯିବୁ ଟିକେ ଚିକେନ ଟାକୁ ଧୋଇବୁ। ଚିକେନ ଧୁଆ ଧୁଇ ସାଇଲା ପରେ ଭାତ ସେତେବେଳକୁ ତ ସରିଯାଇଥିବ ମାନେ ଏତେ କାମ ସଇଲା ଏଳ୍ କୁ। ତାପରେ ଆମେ କଡେଇ ବସେଇବୁ। କଢେଇ ବସେଇକି ମାନେ ଯେମିତି ମସଲା କସ ନ୍ତି ସେମିତି ମସଲା କୁ କଷିବୁ ଭଲ ଭାବରେ ତାପରେ ତାପରେ ଚିକେନ ପକେଇବୁ। ଚିକେନ ପକେଇକି ତାକୁ କଷିବୁ ତ ଯେମିତି କଷା ରେଡି ହେଇଯିବ ତ ସେମିତି ଭାଇ ଭଉଣୀ ମାନେ ଯିଏ ଯୋଉଠି ଥିବେ ସବୁ ଦୌଡିକିନି ପଳେଇଆସିବେ କଡେଇ ପଖକୁ। ତ ସମେସ୍ତେ ପ୍ରଥମେ କଷାରୁ ଖଣ୍ଡେ ଖଣ୍ଡେ ଚାଖନ୍ତି ସବୁ ଚାଖି ସାଇଲା ପରେ ତାପରେ ଯାଇଁକି ପଳାନ୍ତି ଫୁଣି ତାଙ୍କ ବାଟରେ ସେମାନେ ପଳାନ୍ତି। କିଏ ଫୋନ୍ ଦେଖୁଥିବ, କିଏ କାହା ସାଙ୍ଗେରେ ଗପୁଥିବ ଏମିତି ତାଙ୍କ ବାଟରେ ସେମାନେ ପଳାନ୍ତି ଆଉ। ତାପରେ ପୁଣି ପାଣି ଦିଆହବ। ପାଣି ଦିଆହେଇ ଯେତେବେଳେ ଚିକେନ ଟା ଫୁଟିବ ତ ଆମେ ଗରମ ମସଲା ଦେଇ ତାକୁ ଓହ୍ଲେଇ ଦଉ। ଓହ୍ଲେଇ ଦେଇ ସାରିଲା ପରେ ସମସ୍ତେ ଆସିବୁ ଗୋଟାଏ ପତର ପକେଇଦବୁ ମିଶିକି ବସି ଖାଇବୁ।
ଆମ ଘରେ ବି ସେମିତିକା ହୋଇଥାଏ। ସେମିତିକା ହେଇସାରେ ପ୍ରାୟତଃ ଦିନ ଓଳି ଯେପରିକି ଦିନ ଓଳି ଆମ ଘରେ ମାସ ମାଛ ଆସେ ପ୍ରାୟତଃ ଦୁଇ କିଲୋରୁ ଦୁଇ କିଲୋରୁ ଉର୍ଦ୍ଧ୍ୱ ମାଛ ଆସେ। ପ୍ରାୟତ ମାଛକୁ ଘରେ ବହୁତ ଭଲ ଭାବରେ କଡକ ପୁରା ଭଲ ଭାଗରେ ନାଲି କରି ଏ ଭାଜି ଦିଅନ୍ତି। ଭାଜିବା ପରେ ପରେ ଭାଜି ସାରିକି ପ୍ରାୟତଃ ସବୁ ଭାଇ ଭଉଣୀ ମାନେ ଆସନ୍ତି ପ ପଖାଳ ବେଲାଏ ବଢା ହବ ବଢା ହେବା ପରେ ପୁରା ଲଙ୍କା ଲୁଣ ଦଳା ହବ ଦଳା ହେଲା ପରେ ପ୍ରାୟତଃ ଲଙ୍କା ଲୁଣ ଦରା ପରେ ସମସ୍ତେ ଆସିବେ। ଆସିକି ପଖାଳ ସହିତ ମାଛ ଭଜାକୁ ଯୋଉ ଲଗାଇକି ଖାଇବେ ଯେପରିକି ଆମର ମାଛର ମାଛକୁ ଛଡାଇକି ଲଗାଇ ଖାଇବେ। ତା ଭିତୁରୁ କିଛି ପିଲା ଅଛନ୍ତି ମାଛ କଣ୍ଟା ଛଡେଇ ପାରନ୍ତିନି। ତାଙ୍କୁ ଆମ ଘରର ବୟସ୍କ ଲୋକ ଘର ପାଖରେ ବସିକି ମାଛ କଣ୍ଟା ଛଡାଇକି ଦେବେ। ଆଉ ସେ ସବୁ ମାଛ ଖାଆନ୍ତି, ଯେପରିକି ସାଇଡରେ ବି ରଖନ୍ତି ଆମ୍ବ, ଲୁଣ ଲଙ୍କା, ଚକଡି ଥିବେ। ଆଉ ଏବୁ ସବୁ ଜିନିଷ ବହୁ ମାତ୍ରାରେ ପିଲାମାନେ ଖାଆନ୍ତି। ଆମର ବି ଯେହେତୁ ମୁଁ ବହୁତ ବର୍ଷ ହେଲାଣି ପାଖାପାଖି ପଖାଳ ଆଉ ମାଛ ଜା ଖାଇନି ମୁଁ ଭାବୁଚି ପ୍ରାୟତଃ କାଲି ତ ସୋମବାରେ ଖାଇହବନି ବୁଧବାରକୁ ଯେମିତି ହେଲେ ମାଛ ଆ ପଖାଳ ଭାତ ତ ମାଛ ଭଜା ଆଉ ଲୁଣ ଲଙ୍କା ଚ ଚକଡା। ଏଇ ସବୁ ଜିନିଷ ଖାଇବି ଯେମିତି ହେଲେ।
ହୁଁ। ଆମେ ବି ତ ମୁଁ ତ ଏମିତି ମାଛରୁ କଣ୍ଟା ଛଡାଏ ନା ମୁଁ ସିଧା ମାଛ ଖଣ୍ଡ ଧରି କରିବି ସିଦ୍ଧା ମୁଁ ପାଟିରେ ପୁରାଏ। ଏମିତି କଣ୍ଟା ଫଣ୍ଟା ମତେ ସେମିତି କିଛି ଲାଗେନି ମୁଁ କଣ୍ଟା ସହିତ ବି ଚୋବେଇଯାଏ। ମାନେ ମୋ ପେଟେରେ ଏମିତି ହଜମ ହର ମାନେ ଆ ଶକ୍ତି ଅଛି ଯେ, ତ ମୋ ପାଖରେ କିଛି ମାନେ ମାଛ କଣ୍ଟା କାମ କରେନା। ତ ମାଛକୁ ମୁଁ ସିଧା ପୁରା ପାଟି ଭିତରେ ଏକାଥରେ ଚୋବେଇ ଦିଏ କଣ୍ଟା ସହିତ ବୁଝୁଚନ୍ତି? ଭଗବାନ ସେମିତି ଶକ୍ତି ଦେଇଚନ୍ତି ମତେ ଯାହାକି ମାନେ କଣ୍ଟା ଫଣ୍ଟା କାନ ଛୁଆଙ୍କ ତଣ୍ଟିରେ କଣ୍ଟା ଲାଗି ଯାଉଚି, ଆପଣ ଯେମିତି କହିଲେ ମାଛ କଣ୍ଟା ଛଡେଇ ପାରୁନାହାନ୍ତି। ତ ମତେ ସେମିତି କେବେ ଛୋଟବଳୁ ଅସୁବିଧା ହେଇନି ମୁଁ ଏମିତି ପ୍ରକାର ଦାନ୍ତ